ହଁ ଦିଦି ନମସ୍ତେ।
ହଁ ନମସ୍କାର କଣ କରୁଚ?
ହ କିଛିନୂହ ବସିଛି ଟିକେ ଅଲଗା କାମ କରୁଥିଲି ଆଉ ଆଉ ଆପଣ?
ହଁ ମୁଁ ବି ବସିଛି ଆଉ ଆଉ ଘରେ ସମସ୍ତଙ୍କ ଦେହ ଭଲ?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ଠିକ୍ ଅଛି।
ପଢ଼ାପଢ଼ି ଏବେ କଣ ଚାଲିଛି?
ନାଇଁ ଏବେ ତ କିଛି ଚାଲିନି ଆ ଦେଖିବା ଏ ଏବେ କିଛିଟା କାମ ସରିଲେ ପୁଣି ଥରେ ପଢା ଷ୍ଟାର୍ଟ କରିବି।
ଆଚ୍ଛା। ମାନେ କଣ ତମର ଏବେ ପଢ଼ା ସରିଲା?
ମୋର ଏବେ ସ୍ନାତକ ସରିଛି ଆଉ ଆପଣଙ୍କର?
ହଁ ମୋର ବିଇଡ଼ି ସରିଯାଇଛି ଆଉ ମୁଁ ଏବେ ଏଇ ଶିକ୍ଷାକତା ପାଇଁକି ଟିକେ ପଢ଼ାପଢ଼ି କରୁଛି ଆମର ଯୋଉ ଏଣ୍ଟ୍ରାନ୍ସ ଆସୁଚି
ହଁ ହଁ ଆଚ୍ଛା ଭଲ କଥା।
ଆଉ କଣ ଯୋଜନା ଅଛି କଣ ଆଗକୁ ସବୁ ପଢ଼ାପଢ଼ି କରିବ?
କିଛି ବି ନାହିଁ। ଏବେ ଯାହା ଚାଲିଛି ସେଇଟା ହେଇଗଲେ ଭଲ କଥା।
ହଁ ଯେ ମାନେ ସ୍ନାତକ ସରିଲା ପରେ ଆମର କମ୍ପ୍ୟୁଟର ତ ସାଇଡ଼ରେ କରିବ ନା?
ନାଇଁ ସରିଗଲାଣି ସେଇଟା ବି।
ଆଚ୍ଛା। ସେଇଟା ବି ସାରିଦେଇଛ ଆଉ ମାନେ କଣ କମ୍ପ୍ୟୁଟରରେ କଣ କରିଛ ପିଜିଡ଼ିସିଏ ଟାଲି ନା ଆଉ କଣ?
କୋଉ ଲେବୁଲ।
ଆଚ୍ଛା ଆ ଆଉ ମାନେ ପିଜି ଘରିକା କରିବାର ପ୍ଲାନିଂ ଅଛି କି?
ନା ସେଇଟା କିଛି ବି ପ୍ଲାନିଂ ନାହିଁ।
ଆଚ୍ଛା।
ଟିଚିଂ ଲାଇନ୍ ଟିକେ ମାନେ ଏତେ ବି ପସନ୍ଦ ନୁହଁ ମତେ।
ଆଚ୍ଛା ନାଇଁ ତମେ ଆଉ ପିଜି କଲେ ବି ଆମର ପିଜି ସରିଲା ପରେ ଆମର ଯୋଉ ଆସୁନି ଆ ଜେ ଆର୍ ଏସ୍ ଘରିକା ବି ତମେ ଦେଇପାରିବ। ଆ ଜେ ଆର୍ ଏସ୍ ରେ ଯଦି ତମେ ଭଲ ର୍ୟାଙ୍କରେ ରହିଲ ତାହେଲେ ତମେ ଆମର ଯୋଉ ପ୍ରଫେସର ଘରିକା ବି ତମେ ହେଇପାରିବ ଟ୍ରେନିଂ ପ୍ରଫେସର ଏଗୁଡ଼ାକ ଯୋଉ ଆସିଷ୍ଟାଣ୍ଟ ପ୍ରଫେସର ସବୁ ରହୁଛନ୍ତି।
ସେଗୁଡ଼ାକ ବି ତମେ ହେଇପାରିବ ତ ତମେ ତମକୁ ସେଠି ଟିଚିଂ କିଛି କରିବାକୁ ପଡ଼ିବନି।
ଆଚ୍ଛା ହଉ ହେଲେ ଦେଖିବା ମୁଁ ସେ ବିଷୟରେ ଟିକେ ଭାବିବି।
ହଁ ନାଇଁ ତମେ କହିଲ ତ ମୁଁ ସେତଥିଲାଗି କହିଲି ବହୁତ ବା ଟ ଅଛି ଆମେ ଆଉ ସ୍ନାତକ କରିକି ରହିଯିବା ସେଇଟା ନୁହେଁ ନା। ମାନେ ଝିଅ ପିଲା ତ କେତେ ଆଗକୁ ଗଲେଣି ତ ଆମେ କାହିଁକି ଏତିକିରେ ରହିଯିବା ପାଠ ତ ଆମେ ମରିବା ପର୍ଯ୍ୟନ୍ତ ବି ପଢି ପାରିବା ନା।
ହଁ ଠିକ କଥା। ଆ ବାକି ଦେଖିବି ଦିଦି କାହିଁ ନା ମତେ ଟିକେ ସେ ଲାଇନ୍ ଟିକେ ଇଚ୍ଛା ନୁହଁ ବା ସେତିକି ହିଁ ମାନେ ଭିତରୁ ବି ମତେ ଇଚ୍ଛା ଆସୁନି।
ଆ ତାହେଲେ କୋଉ ମାନେ ଏଥିରେ ଯିବାକୁ ଇଚ୍ଛା।
ନା ଏମିତି ହିଁ ସର କାରି ଚାକିରି ବାକି ଏବେ ଯାହା ସବୁ ଆରାଇ କି ନାଇଁ ଯଦି ବୋଇଲେ ପିଓ। ଏଗୁଡାକ ଟିକେ ପସନ୍ଦ ବାକି ଏବେ ଯେତିକି କମ୍ପିଟିସନ ହଉଚି ତ ଟିକେ ସେଇଟା ହିଁ ଭାବିକି ଟିକେ ଚିନ୍ତା ହେଇଯାଉଛି ଆଉ।
ହଁ ଏବେ ତ ମାନେ ବହୁତୁ ମାନେ କମ୍ପିଟିସନ୍ ହେଇଗଲାଣି। ଆଗରୁ ଯେତିକି ଥିଲା ଏବେ ତାର ବୋଧେ ଚାରିଗୁଣ ପାଖାପାଖି ହେଇଗଲାଣି ମାନେ ଦେଖ ଏଥରକ ଏହି ଶିକ୍ଷକତା ପାଇଁ ଗୋଟେ ଫର୍ମ ବାହାରିଥିଲା ମୁଁ ପକେଇଥିଲି। ଦି ହଜାର ପୋଷ୍ଟ କିନ୍ତୁ ଦେଖିଲା ବେଳକୁ ପକେଇଛନ୍ତି ପିଲା ଦି ଲକ୍ଷ।
ହଁ ସେଇଟା ହିଁ।
ତ ସବୁ ପୋଷ୍ଟ ପାଇଁ ସେଇଆ। ମାନେ ଦେଖ ଆମର ଏଇ ଯୋଉ ଆରଇ ଅମିନ ହରିକା ବାହାରିଥିଲା ଦେଖୁନ ସେଥିରେ କେତେ ଘୋଟାଲା ହଉଛି। ତ ପିଲା କେମିତି ଚାକିରୀ କରିବେ ମାନେ ବେକାରୀ ସଂଖ୍ୟା ବଢି ଚାଲିଛି ଚାକିରି ମାନେ ବା ବାହାରୁଛି କିନ୍ତୁ ପିଲାଙ୍କ ପାଇଁ ଚାକିରି ନାହିଁ।
ହଁ ଠିକ କହିଲେ। ବାକି ଦିଦି ଏଇ ବିଷୟରେ ଏଥିରେ କ ଥା ହବାକୁ ମନା କରିଛନ୍ତି।
ଆଚ୍ଛା ଆଚ୍ଛା।
ହଁ। ଏଇଟାର ନିୟମ ରଖିଛନ୍ତି ତ।
ଓହୋ।
ସେହିଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇଠି ରୋଷେଇ ଚାଲିଛି ତମର ରୋଷେଇ ଆଜି କଣ?
ଆଜି ଆମର ହେଇଛି ଭା ତ ଡାଲି ଆଳୁ ହେଇକି ତରଡ଼ା ଭଜା ଆଉ ପଟୋଳ ପନିର୍ ଆଳୁ ତରକାରୀ।
ଆଜି କଣ ଏମିତି ସାଧା ଆମିଷ କିଛି ନାହିଁ?
ନାଇଁ ଆଜି ଆମିସ କରିନାହାନ୍ତି।
ଓହୋ ତମେ ଆମିଷ ଖାଅନି କି ଜମା ନା ଖାଅ?
ମୁଁ ଖାଏ ବାକି ମୁଁ ଏଇଠି ଖାଉନି
ଏଇଠି ମାନେ ତମେ କୋଉଠି ଘରେ ନାହଁ କି କୋଉଠି ବିଜି ରେ ରହୁଛ?
ହଁ
ଓହୋ
ବାହାରୁ ରହୁଛି ତ ମୋତେ ଟିକେ ଭଲ ଲାଗୁନି
ହଁ ଘର ରନ୍ଧା
ହଁ ଘର ରନ୍ଧା ଟିକେ ଯାହେଲେ ବି ମାନେ ନିଜ ହିସାବରେ ହେଇଥଉଛି ନା ଏଇଠି ଅଧିକ ଟିକେ ତେଲ ମସଲା ତ ଦଉଛନ୍ତି ଅଧିକ ବାକି ଭଲ ବି ଲାଗୁନି ବେଳେ ବେଳେ
ହଁ ବାହାର ଖାଦ୍ୟ ଘରେ ଯେମିତି ପୁରା ରୋଷେଇ କରିବେ ଅଳ୍ପ ତେଲ ଦେଇ ଭଲ ଦେହ ପାଇଁକି ଯେଉଟା ଭଲ ଆମର ସେମିତି ରୋଷେଇ କରିବେ ବାହାରେ ଆଉ ସେମିତି ରୋଷେଇ କରୁନାହାନ୍ତି ନା
ହଁ ସେଥିପାଇଁ ତ ଇଚ୍ଛା ହଉନି ହଉ ଆପଣ ଆଜି କଣ ରୋଷେଇ ଆପଣଙ୍କର
ଆମର ଆଜି ହେଉଛି ଭାତ ଆଉ ମାଛ ତରକାରୀ
ଆଛା ଆପଣ ରୋଷେଇ କରିଛନ୍ତି ନା ମାମା
ନାଇଁ ଘରେ ମାମା ରୋଷେଇ କରୁଛନ୍ତି କିନ୍ତୁ ମୁଁ ହଷ୍ଟେଲ ଗଲା ପରେ ପୁଣି ସେହି ହାତରେ ରୋଷେଇ କରି ଖାଇବାକୁ ପଡ଼ିବ ଆଉ
ଓହୋ ନିଜେ ହେଲେ ବୁଝୁଛି ଆପଣଙ୍କ ରୋଷଇ
ହଁ ସେମିତି ଆସେ ସବୁ ମାନେ ଅଳ୍ପ ବହୁତ ନହେଲେ ତ ଆମର ୟୁଟ୍ୟୁବ ଗୁରୁ ଅଛନ୍ତି ଦେଖିକି ରୋଷେଇ କରିବା କଥା ଆଉ
ହଁ ସେଇଟା ସତ କଥା ଆଜି କାର ସବୁ ତ ସେଥିରୁ ହଁ କଣ କହୁଥିଲେ?
ହଁ ମୁଁ କହିଲି କି ଏବେ ତ ଯାହା ଯାହା ନୂଆ ଆଇଟମ୍ ସବୁ ଆସୁଛି ସବୁ ତ ୟୁଟ୍ୟୁବ ରେ ଦେଖେଇ ଦଉଛି ନା ତ ଯେତେବେଳେ ନୂଆ ଜିନିଷ କିଛି ଖାଇବାକୁ ଇଚ୍ଛା ହଉଛି ତ ୟୁଟ୍ୟୁବ ଖୋଲିଦିଅ ଦେଖ କେମିତି ସେ କରୁଛନ୍ତି ତାପରେ ନିଜେ ବନେଇକି ଖାଅ
ଭଲ ଏଇଟା ବାକି ଧୈର୍ଯ୍ୟ ଅଛି ମାନେ ସେଟା ନୂଆ ଜିନିଷ କିଛି ବନେଇବା ପାଇଁ
ହଁ ବେଳେ ବେଳେ ଯେତେବେଳେ ମନ ହୁଏ ସେତେବେଳେ ମାନେ ମନ ଟା ଯେତେବେଳେ ଖୁସି ଥାଏ କି ନାଇଁ ଟିକେ ବନେଇଦେବା ଆଜି ଇଚ୍ଛା ହେଉଛି ଏମିତି ଖାଇବା ପାଇଁ ତ ଟିକେ ବନେଇଦିଏ ନହେଲେ ନାହିଁ ଯାହା ଯେମିତି ଖାଇବା କଥା ପ୍ରତିଦିନ ଭାତ ଡାଲି କି ଭାତ ଡାଲ ମା ଆଳୁ ଭର୍ତ୍ତା ଆଳୁ ଭଜା ଏଇଭଳିଆ ଆଉ
ବେଶୀ ଆଳୁ ହିଁ
ହଁ ହଷ୍ଟେଲ ଗଲେ ସବୁବେଳେ ଆଳୁ
ହଁ ସେଇଟା ସହଜ ନା ସବୁଠୁ
ହଁ ଜଲ୍ଦି ବି ହେଇଯିବ ନା
ହଁ ବାକି ଦିଦି ଆଳୁ ଖାଇବା ଟିକେ କମେଇ ଦିଅନ୍ତୁ କାହିଁ ନା ଆଉ ଟିକେ ଅଧିକ ବୟସ ହେଲା ବଳକୁ ବାତ ବାହାରି ପଡୁଛି ମାନେ ମୋ ମମି ତାଙ୍କର ବାତ ପାଇଁ ତାଙ୍କେ ଯୋଉ କଷ୍ଟ ପାଉଛନ୍ତି ମୁଁ ତାଙ୍କୁ ଦେଖି କି ମୋ ମାଇଣ୍ଡ ସେଟ ପୁରା ଚେଞ୍ଜ ହେଇଗଲା ଯେ ମୁଁ ଆଳୁ ଏବେ ଖାଇବିନି ଆଉ
ହଁ ଆଚ୍ଛା ଆଚ୍ଛା
ହଁ ଏବେ ନହେଲେ ବି ଆଉ ଟିକେ ଅଧିକ ବୟସ ହେଲା ବେଳକୁ ବାଧ୍ୟ ବାହାରିବ ବାତ।
ସେଇଟା ମାନେ ଡକ୍ଟର୍ କୁ ବି ଦେଖିବାକୁ ଗଲୁ। ମେଡିସିନ୍‌ ଡ଼ିପାଟ୍ ମେଣ୍ଟ୍ ର ତାଙ୍କେ ଗଲେ ବା
କ'ଣ କହିଲେ? କିଛି ଦିନ ପାଇଁ କମି--ଆଉ ରେ ଯେମିତି ହେବ ହିଁ ନା। ଖାଲି କିଛି ସମୟ ପାଇଁ ମାନେ ବଥା ଟା କମେଇବ ସେତିକି ଆଗା। ତ, ସେଥିପାଇଁ ତାଙ୍କୁ ଦେଖି ମର ମୁଣ୍ଡ ପୁରା ଖରାପ୍ ହେଇ ଲାଣି।
ନାଇଁ ବ୍ୟସ୍ତ ହୁଅନି। ସେ ଧୀରେ ଧୀରେ ଟିକେ ଖାଇବା ପିଇବା ଜଗିଲେ, ଟିକେ ଏକ୍ସର୍ସାଇଜ୍ କଲେ। ଏଟା ଧୀରେ ଧୀରେ ଟିକେ କମିଯିବ ଆଉ।
କରୁ ବି ନାହାନ୍ତି, ସେଇଟା ବି ଗୋଟେ ଚିନ୍ତା।
ହଁ, ତା'ପରେ ବୟସ ହେଲା ପରେ ବି ଏସବୁ ପ୍ରତି ଆଉ ଇଛା ନଥାଏ ନା। ହଁ, ଯାହା ହଉଚି ହଉ। ମେଡ଼ିସିନ୍‌ ତ ଖାଉଚୁ, ଯେତିକି ଭଲ ହଉଚି ହଉ, ନହେଲେ ନାହିଁ।
ସେଇଟା ବାକି ତାଙ୍କେ ବୁଝୁନାହାନ୍ତି ଯେ ଯଉ ବି ମେଡ଼ିସିନ୍‌ ଖାଇ ଦେଲେ। ମାନେ କିଛି ସମୟ ପାଇଁ ଠିକ୍ ହବ, ତା'ପରେ ପୁଣି ହେବ। ତାଙ୍କୁ ଖାଲି ଇନ୍‌ଷ୍ଟାଣ୍ଡ୍ ଦର୍କାର୍, ଠିକ୍ ହେଇଯିବା ଦରକାର୍ ତାଙ୍କୁ ଖାଲି।
ତା'ପରେ ବି ଦେଖ, ଯାହାକୁ ହଉଥିବ। କଷ୍ଟଟା ତାକୁ ହିଁ ଜଣାପଡୁଥିବ ନା। କଷ୍ଟଟା କ'ଣ ହଉଚି, ଆମେ ତ ଖାଲି ଉପୁରୁ ଦେଖୁଚେ ନା। କିନ୍ତୁ ଭିତରେ ତାଙ୍କୁ ଯଉ କଷ୍ଟଟା ହଉଚି, ସେଇଟା ସିଏ ଅନୁଭବ୍ କରୁଚନ୍ତି ନା।
ଦି, ତିନି ଆଡୁ ଗୋଟେ ଥର ଯଦି ମେଡ଼ିସିନ୍‌ ଖାଇଦେ, ରିଆକ୍ସନ୍‌ ହେଇଯିବ ନା, ସେ ବି ଡ଼ର୍ ଲାଗୁଚି।
ହଁ!
ହୁଁ, ସେଇ ପାଇଁ ଆଉ କ'ଣ କରିପାରିବୁ? ଆଉ କ'ଣ ହେଇଥିଲେ, ହଁ ସେ-----କ'ଣ ଉପାୟ ଅଛି ବୋଲି କହିଦେଇଥାନ୍ତୁ।
ହୁଁ। ହଉ କ'ଣ କରିବା, ସେମ୍ତି ସବୁ ଦିନ୍‌ଷକୁ ନେଇକି ଚଳିବା କଥା ଆଉ। ଆ, ଖାଇବା ପିଇବା ଟିକେ ତାଙ୍କର ଧ୍ୟାନ ରଖ। ଧୀରେ ଧୀରେ ଠିକ୍ ହେଇ ଯିବ ଆଉ, ସମୟ ଲାଗିବ କିନ୍ତୁ ଠିକ୍ ହେଇଯିବ।
ହଁ!
ଆପଣଙ୍କର କିଏ ଠିକ୍ ହେଇ--ନ୍ତି କି?
ନାଇଁ ମୋ ଖୁଡ଼ିଙ୍କର ସେମ୍ତି, ତାଙ୍କର ବି ଏବେ ବି ସେମ୍ତି ବାହାରୁଚି। ଟିକେ ଖାଇବା ପିଇବା ତାଙ୍କୁ ଡକ୍ଟର୍ ମନା କରିଚନ୍ତି, କେତେକ ଦିନ୍‌ଷ ଖାଇବା ପାଇଁ। ତ ସେଗୁଡ଼ାକ ଆପଣ ଛାଡ଼ିଦେବେ ଖାଇବେନି, ଆଉ ଟିକିଏ ମାନେ ଏକ୍ସର୍ସାଇଜ୍ କରିବେ, ପ୍ରତି ଦିନ୍‌ ସକାଳୁ ସନ୍ଧ୍ୟାରେ ଟିକେ। ଆଉ ନହେଲେ କିଛି ଏକ୍ସର୍ସାଇଜ୍ ବି ଯଦି ନ କରୁଚନ୍ତି, ଟିକେ ଅଧ ଘଣ୍ଟାଏ ଚାଲନ୍ତୁ।
ଯଉଠେ ଆପଣଙ୍କର ମନେକରେ ଆଣ୍ଠୁ ଗଣ୍ଠି ଏଗୁଡ଼ାକ ପେନ୍ ହଉଚି। ମାନେ ଦରଜ ରହୁ ତ ତାରି ଟିକେ ଚେଷ୍ଟା କରନ୍ତୁ, ଟିକେ ମାନେ ଧୀରେ ଧୀରେ ବେଶୀ ଜୋରେ ରେ ନୁହେଁ ଧୀରେ ଧୀରେ ଟିକେ, ଏକ୍ସର୍ସାଇଜ୍‌ କରିବା ପାଇଁ। ତ ଆମର କଣ ହୁଏ ନା ବ୍ଲଡ଼ ସର୍କୁଲେସନ୍ଟା ଯଦି ଠିକ୍ ଠାକ୍ ହେଉଛି ତାହେଲେ ସବୁ ଜିନିଷ ଠିକ୍ ହେବ।
ହଁ ସେଇଟା ବି କହିଲେ ବୁଝୁନାହାନ୍ତି ତାଙ୍କେ। ମୁଁ କହିଲି ନା ଟିକେ ଚଲା ବୁଲା କରୁ ବୋଲି। ନା ମତେ ମାନେ ବଥା ହଉଛି ମୁଁ ଚାଲି ପାରିବିନି। କହିକି ତାଙ୍କେ ଗୋଡ ଲମ୍ବେଇକି ବସୁଛନ୍ତି।
ହେ ହେ ହେ ହେ ଦେଖ ସାଧାରଣ ତଃ, ଆମକୁ ଡକ୍ଟରମାନେ କଣ କହୁଛନ୍ତି, ମାନେ ସାଧାରଣ ଲୋକ ବି ଯିଏ ସୁସ୍ଥ ବି ଅଛି ତାକୁ ବି କହୁଛନ୍ତି ଦିନକୁ ତିରିଶ ମିନିଟ ପାଖାପାଖି ତମେ ଚାଲ। ହଁ ତ ସେଇଟା ତ ଦେହ ସୁସ୍ଥ ପାଇଁ। କି ନା ଆଉ ନ ବୁଝିଲେ ଆଉ କଣ କରାଯିବ? ଏମିତି ଆଉ, ସେମାନେ ଯଦି ବଡ଼ ଲୋକ ହେଇକି ଅବୁଝା ହେବେ, ଆମେ ଆଉ ଛୋଟ ପିଲା କଣ ତାଙ୍କୁ ବୁଝେଇବା?
ହଁ ଅଁ ଫିର ବି ବୁଝାଉ। ପଡ଼ୁଛି ବେଳେବେଳେ।
ତ ମା ଆଉ କଣ କରିବା, ବୁଝେଇବା କାରଣ ତାଙ୍କ କଷ୍ଟ ଆମେ ବି ଦେଖିପାରିବାନି ନା।
ହଁ, ହଉ ଠିକ ଅଛି। ଦିଦି, ମୁଁ ପରେ ଆପଣଙ୍କ ସହିତ କଥା ହଉଛି।
ଆଛା ଆଛା, ହଉ ଠିକ୍ ଅଛି ରଖ।